ହ୍ୟାଲୋ। ହ୍ୟାଲୋ ମୋ ଭଏସ୍ ସୁବୁଚି ତ?
ହ୍ୟାଲୋ।
ମୁଁ କହିଲି ମୋ ଭଏସ୍ ଶୁଭୁଚି ତ?
ହଁ।
ଆ କଣ କରୁଥିଲେ?
ହଁ ଖାଇ ପିଇକି ଆସିକି ଶୋଇଚି ଆଉ ଗଡ଼ୁଥିଲି ଆଉ।
ଓହୋ ହଉ ହଉ ଠିକ ଅଛି ଆଉ। ଆଉ କଣ କହୁଥିଲେ କହୁନାହାନ୍ତି କଣ କହୁଥିଲେ ଆପଣ କହୁଥିଲେ ଗୋଟେ କଣ କହିବେ ବୋଲି।
ହଁ ମୁଁ କହୁଥେଲି କଣ କି ଯେ ଏଇ ରାମାୟଣ ବିଷୟରେ ଟିକେ ଆଲୋଚନା କରିଥାନ୍ତେ।
ଆଜ୍ଞା।
ଆ ରାମାୟଣ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆମର ଯୋଉ ରାମାୟଣରେ ନାହିଁକି ଇଁ ଯୋଉ ରାମଚନ୍ଦ୍ର ଉଦ୍ଧାର କରିଥେଲେ ଶିଳା ଗୋଟିଏ।
ଆଜ୍ଞା ଶିଳା ଗୋଟିଏ ଉଦ୍ଧାର କରିଥିଲେ।
ହଁ।
ଆଜ୍ଞା କହୁନାହାନ୍ତି।
ସେଇ ଶିଳା ବିଷୟରେ ମୁଁ ଟିକେ ଅବଗତ ହବାକୁ ଚାହୁଁଚି। ଯେ ସ୍ ଶିଳା ଟିକି ଯେତେବେଳେ ରାମଚନ୍ଦ୍ର ଯାଉଥିଲେ ମିଥିଳାକୁ।
ଆଜ୍ଞା। ମିଥିଳାକୁ ହଁ ମିଥିଳାକୁ କଣ ପାଇଁ ଯାଉଥିଲେ?
କଣ କହିଲେ?
ମିଥିଳାକୁ କଣ ପାଇଁ ଯାଉଥିଲେ ରାମଚ
ମିଥିଳାକୁ ଯାଉଥିଲେ ସେ ଟି ଏଁ ଜନକ ରାଜା ଗୋଟେ ସ୍ଵୟମ୍ବର କରୁଥିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ସେଇ ସ୍ଵୟମ୍ବରକୁ ଯିବା ପାଇଁ ସେଇ ବାଟରେ ଯାଉଥିଲେ।
ଆଜ୍ଞା ଆଜ୍ଞା।
ସେଇ ବାଟରେ ଶିଳା ଟିକି ଦେଖିଲେ। ବିଶ୍ଵାମିତ୍ର କହିଲେ ଏଁ ବଚ୍ସ୍ୟ ଏଇ ଶିଳାଟିରେ ପାଦ ଦିଅ।
ଏ ପାଦ, ଯେ ପାଦ ଛୁଇଁକି ଆଗକୁ ଯିବା।
ଆଜ୍ଞା।
ସେଇ ଶିଳାଟିିକି ଯେତେବେଳେ ଛୁଇଁଲେ, ଶିଳା ଟି ଅଭିଶପ୍ତ ହୋଇ ପଡ଼ିଥିଲା।
ଆଜ୍ଞା। ଶିଳାଟି ଅଭିସପ୍ତ ହୋଇ ପଡ଼ିଥିଲା?
ହଁ।
ଆଜ୍ଞା ଆଜ୍ଞା।
ଶିଳାଟି ଅଭିିଶପ୍ତ ହେଇ ପଡିଥିବା, ପଡିଥିଲା ଏଇ ଶିଳାଟି କି ଯେତେ ଯେତେବେଳେ ଛୁଇଁଦେଲେ, ସିଏ ଗୋଟେ ସୁନ୍ଦର କନ୍ୟା ହେଇଗଲା।
ଆଜ୍ଞା ଆଜ୍ଞା।
ଏଇ କନ୍ୟା ହବା ଭିତରେ ସିଏ କନ୍ୟା ହେଇଗଲା ତାପରେ ସିଏ ଯେତ ଯେତେବେଳେ ଗଲେ ଆଗକୁ, ଆଗକୁ ଯିବା ପରେ ଗୋଟେ ନଦୀ ପଡିଲା।
ମୋର ଗୋଟେ ପ୍ରଶ୍ନଟେ ଯେ ସିଳା ଟେ ଯୋଉ
ହଁ।
କନ୍ୟା ହେଇଗଲେ ସେ କନ୍ୟା କିଏ? ସେ କନ୍ୟା କଣ ପାଇଁ ସେ ଅଭିସପ୍ତ ହେଇଥିଲା? ସେ କନ୍ୟା ଆଜ୍ଞା।
କନ୍ୟା ହଉଛି ଗୌତମ ରାଜାଙ୍କର, ଗୌତମ ଋଷିଙ୍କର
ଆଜ୍ଞା।
ଆଁ ସ୍ତ୍ରୀ।
ଧର୍ମ ପତ୍ନୀ। ଆଜ୍ଞା।
ସେ ଗୌତମଙ୍କର ଅଭିଶପ୍ତରେ ଶିଳାପାଲଟି ଯାଇଥାଏ।
ହଁ, ଆଜ୍ଞା।
ସେଇ ଶିଳାଟିିକି ଯେତେବେଳେ ରାମଚନ୍ଦ୍ର ପ୍ର ସ୍ପର୍ଶ କରିଥିଲେ ପଦ ସ୍ପର୍ଶ କରିଥିଲେ ସେ କନ୍ୟା ଜନ୍ମ ମାନେ ସ୍ୱ କନ୍ୟା ରୂପ ଧାରଣ କରିଥିଲେ।
ଯେ ମୋର ଆଉ ପ୍ରଶ୍ନ ସେ କାହିଁ ସେ ଯୋଉ ଆମର ବିଶ୍ୱାମିତ୍ର ଋଷି ବି କାହିଁକି ନୁହଁ? ଯେ କାହିଁ ସେ ଶିଳା ଛୁଇଁଲେ ସେ ନାରୀ ମାନେ ବିଶ୍ଵାମିତ୍ର କଣ ପାଇଁ ଲକ୍ଷ୍ମଣ କୁ ନ କହି ରାମକୁ କହିଥିଲେ? ଯେ ତୁମେ ସେ ଶିଳାଟାକୁ ଛୁଅଁ ବୋଲି। ସ୍ପର୍ଶ କର ବୋଲି। ହାଲୋ।
ରାମ ଯେହେତୁ ବଡ ଥିଲେ
ହଁ, ଆଉ ଗୋଟେ କଥା ବି ହେଇଥାଇପାରେ ଯେ ରାମ ମର୍ଯ୍ୟାଦା ପୁରୁଷ ଥିଲେ, ଯେ ଯାହା ଫଳରେ ବିଶ୍ୱାମିତ୍ର ତାଙ୍କୁ ଜାଣିଥ୍ଵଲେ। ତେବେ ଯେ ଏ ମର୍ଯ୍ୟାଦା ପୁରୁଷ। ହଁ
ହଁ -ହଁ ହଁ -ହଁ ସେଇ ଯେତେବେଳେ ସ୍ପର୍ଶ କରିକି ସେ କନ୍ୟା ହେଇଯାଇଥିଲା, କନ୍ୟା ହବା ପରେ ସିଏ ଆଗକୁ ବଢ଼ି ଥିଲେ। କନ୍ୟା ତ ସେ ସ୍ୱର୍ଗ ପ୍ରାପ୍ତି ହେଇଗଲା, ତାପରେ ଇଏ ଗଲେ। ଇଏ ଗଲେ। ଜ ଯିବା ବାଟରେ ଗୋଟେ ନଦୀ ପଡ଼ିଲା।
ହଁ କୋଉ ନଦୀ?
ସେଇଟା ସରଜୁ ନଦୀ।
ସରଜୁ!
ସେଇ ସରଜୁ ନଦୀ
ଆଜ୍ଞା!
ପାର ହବା ପାଇଁ ଗୋଟେ ନାଉରିଆ କୁ ଏପଟେ ଥାଇ ସେପଟେ ଦେଖିଲେ ଗୋଟେ ଡଙ୍ଗା ଡଙ୍ଗା ବନ୍ଧା ହେଇଛି ନାଉରିଆ ଡଙ୍ଗା ମଙ୍ଗରେ ବସିଛି।
ଆଜ୍ଞା।
ସେ ନାଉରିଆକୁ ଡାକିଲେ ନାଉରିଆ ଟିକେ ଆସ ଏପଟକୁ ଆ ଆମକୁ ପାରି କରିଦେଲେ ଆମେ ସେପଟକୁ ଯିବୁ।
ଆଜ୍ଞା, ଆଜ୍ଞା।
ନାଉରିଆ କହିଲା ମୁଁ ଜମା ଯିବିନି। ନା କାହିଁକି? ନା ତମେ ଯାହାଙ୍କୁ ନେଇକି ଆସିଛ, ମୁଁ ଦେଖ ଦେଖିଲି ସିଏ ଗୋଡ଼ ମାରିଦେଲେ
ଲେ ପଥରକୁ ଆଜ୍ଞଆ ଆଜ୍ଞା।
ସିଏ ନାରୀ ପାଲଟି ଗଲେ।
ଆଜ୍ଞା, ଆଜ୍ଞା।
କିନ୍ତୁ ମୁଁ ଯୋଉଥିରେ ଚଳୁଛି ମୋ କୁଟୁମ୍ବକୁ ଚଳଉଛି, ସିଏ ତ ପାଦ ଥୋଇଦେଲେ ଡଙ୍ଗାରେ ସିଏ ନାରି ହେଇଯିବ।
ଆଜ୍ଞା।
ମୋ ପରିବାର ଚଳିପାରିବ ନାହିଁ।
ଆଜ୍ଞା
ସେଇଠୁ ବିଶ୍ଵାମିତ୍ର କହିଥିଲେ କହିଲେ ନାଇଁ ସେମିତି କିଛି ତମର ଅସୁବିଧା ହେବନହିଁ ତମେ ଆସ। ସିଏ ତାଙ୍କ କଥା ମାନିକି ଆସିଥିଲା। ନାଉରିଆ ଆସିଲା, କହିଲା ନାଉରିଆ ଗୋଟେ ଗୋଟେ ସର୍ତ ରଖିଲା ବିଶ୍ୱାମିତ୍ର ପାଖରେ ଯେ ମୁଁ ତାଙ୍କ ପାଦ ଧୋଇଦେବି। ତାପରେ ଯାଇକି ଡଙ୍ଗାରେ ବସେଇବି।
ଆଜ୍ଞା, ଆଜ୍ଞା।
ସିଏ ତାଙ୍କ ପାଦ ଧୋଇକି ଡଙ୍ଗାରେ ବସେଇଥିଲା।
ଆଜ୍ଞା!
ଡଙ୍ଗା ରେ ବସେଇକି ସେଠି ପାରି କରିକି ନେଇକି ଯାଇଥିଲା।
ଆଜ୍ଞା।
ଇଏ ପାରି ହେଇକି ଯାଇକି ମିଥିଳାରେ ପହଞ୍ଚିଥିଲେ।
ଆଜ୍ଞା ଆଜ୍ଞା।
ସେଇ ପହଞ୍ଚିବା ସମୟରେ ତାଙ୍କର ହଁ ହଁ ଅ ସ୍ଵୟମ୍ବର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଆଜ୍ଞା, ଆଜ୍ଞା।
ଅନେକ ରାଜା ସେଠିକି ଆସିଥିଲେ।
ଆଜ୍ଞା।
ସେଇ ସ୍ଵୟମ୍ବରକୁ। ସେଇ ସ୍ଵୟମ୍ବରରେ ଧନୁ ହଁ ଲଗନ ସ୍ବୟମ୍ବର ଚାଲିଥିଲା, ଏ ଏଠି ସେମାନେ ଇଏ ଆଙ୍କୁ ଦିଇ ଭାଇଙ୍କି ନେଇକି ଗୋଟେ କଣରେ ବସିଥିଲେ।
ଆଜ୍ଞା। ଶୁଣନ୍ତୁ ଆପଣ ଯଉ ହଁ, ଯୋଉ କହିଲେ ମୁଁ ବି ଶୁଣିଛି ଯେ ସି୍ ସି୍ ଶିବଧନୁ ରାମ ଭାଙ୍ଗିଥିଲେ। ବୁଝିପାରିଲେ, ଯେ ମୋ ଶୁଣନ୍ତୁ ଶିବ ଧନୁ କେମିତି ରାମ ଭାଙ୍ଗିଥିଲେ? ଆପଣ ସେଇଟା ବି କହିଥାନ୍ତେ ଶୁଣନ୍ତୁ। ଯେତେବେଳେ ବିଶ୍ଵାମିତ୍ର ଋଷି ମିଥିଳା ଅଗ୍ରସର ହଉଥିଲେ, ମିଥିଳା ଅଗ୍ରସର ହବା ପାଇଁ ଯେତେବେଳେ ସିଏ ବନରେ ଥିଲେ, ବୁଝିପାରିଲେ। ଯେ ଅଯୋଧ୍ୟାକୁ ତ ଆମର ମିଥିଳା ରାଜା ଜନକ ଅଯୋଧ୍ୟାକୁ, ପ୍ରେରଣା କରିଥିଲେ ଯେ, ଅଯୋଧ୍ୟାକୁ ସବୁ, ମାମ୍ ପ୍ରସ୍ତାବ ପଠେଇଥିଲେ ଯେ, ତମ ଚାରି ଦୁଇ ପୁତ୍ରକୁ। ପୁତ୍ରମାନଙ୍କୁ ସୟମ୍ବରରେ ପଦାର୍ପଣ କର। ବୁଝିପାରିଲେ। ସିଏ କିନ୍ତୁ ଜାଣିବାକୁ ପାଇଲେ ଯେ, ବିଶ୍ଵାମିତ୍ରଙ୍କ ସାଙ୍ଗରେ ସିଏ, ବନକୁ ଯାଇଛନ୍ତି। ଯେତେବେଳେ ବିଶ୍ୱାମିତ୍ର ବନରେ ଥିବା ଅବସ୍ଥାରେ, ସେଇ ସମୟରେ ବା ନିଜେ ଜନକ ଜନକ, ତାଙ୍କ ପତ୍ନୀ ଓ ତାଙ୍କ ଭାଇ, ଜନକ ଆମର ବିଶ୍ୱାମିତ୍ର ଋଷିଙ୍କୁ, ଡାକିବା ପାଇଁ ଯାଇଥିଲେି ଯେ, ଆପଣ ଏଇ ସ୍ଵୟମ୍ବରରେ ଯୋଗଦାନ କରନ୍ତୁ। ବାସ୍ ଜୁୟମ୍ବରକୁ ଯୋଗଦାନ କରି, ମୋ ପୁତ୍ରୀକୁ ଆଶୀର୍ବାଦ କରନ୍ତୁ। ସେଇ ସମୟରେ ସେ, ଜାଣିନଥିଲେ ଯେ, ରାମ ଲକ୍ଷ୍ମଣ ତାଙ୍କ ସହିତ ବି ସେଇ ବନରେ ଥିଲେ। ବୁଝିପାରିଲେ। ଯେତେବେଳେ ସିଏ ସ୍ଵୟମ୍ବରକୁ ଗଲେ, ରାମ ଲକ୍ଷ୍ମଣ, ଆଉ ବିଶ୍ଵାମିତ୍ର ସ୍ଵୟମ୍ବରକୁ ଗଲେ। ଯେହେତୁ ସେ ଅତିଥି ହିସାବରେ ତାଙ୍କୁ, ଡାକିଥିଲେ। ବିଶ କାହାକୁ ବିଶ୍ଵାମିତ୍ରଙ୍କୁ।
ହଁ।
ବିଶ୍ୱାମିତ୍ର ଋଷିକୁ ଜନକ, ଗୋଟେ ଅତିଥି ହିସାବରେ ବା ଋଷି ବର ହିସାବରେ ଡାକିଥିଲେ। କିନ୍ତୁ, ସିଏ ରାମ ଲକ୍ଷ୍ମଣଙ୍କୁ ଡାକିନଥିଲେ। ଯାହାଫଳରେ, ସେ କଣ ହେଲା ସେ ରାମ ଲକ୍ଷ୍ମଣଙ୍କୁ ଅଯୋଧ୍ୟା, ପଠେଇଥିଲେ ଯେ ରାମ ଲକ୍ଷ୍ମଣଙ୍କୁ ପଠେଇବା ପାଇଁ। ଯେତେବେଳେ, ବିଶ୍ଵାମିତ୍ର ଋଷି ରାମ ଲକ୍ଷ୍ମଣ ନେଇକି ସ୍ୱୟମ୍ବରରେ ପହଞ୍ଚିଥିଲେ। ସେତେବେଳକୁ ଲଙ୍କାର ରାଜା ରାବଣ ବି ସେଠି ଉପସ୍ଥିତ ଥିଲା। ଯେ, ଯେତିକ ସେଠି ସବୁ ରାଜ୍ୟ ପାଖ ଆଖପାଖ ରାଜ୍ୟର ରାଜା ମାନେ, ଯେତେବେଳେ ସବୁ ଆସିଥିଲେ। ସେ ସେଇ ସେତି ମଧ୍ୟ ସେ ଲଙ୍କା କୁ ମଧ୍ୟ, ତାର ପ୍ରସ୍ତାବ ପଠାଇଥିଲେ, ସୀତାଙ୍କୁ ବିବା। ଯେତେବେଳେ ଲଙ୍କା ରାବଣ ଆସିଲା, ରାବଣ ଆସିବା ଫଳରେ, ସମସ୍ତେ କହିଲେ ଏ ରାବଣ ତ ଜ୍ଞାନୀ ପଣ୍ଡିତ। ସିଏ ଶିବଙ୍କର ଏଡ଼େ ବଡ଼ ଉପାସକ, ସିଏ ଏହି ଶିବଧନୁକୁ ଉଠାଇଦବ। କିନ୍ତୁ, ସିଏ, ଏ ଶିବଧନୁକୁ ଉଠେଇ ପାରିନଥିଲା। କାହିଁକି ନା, ତାର ଗର୍ବ ଅହଂଙ୍କାର ଯୋଗୁ ସେ ଶିବଧନୁକୁ ଉଠେଇ ପାରିନଥିଲା। ସିଏ ଶିବ ବି ଜାଣିଛନ୍ତି, ଯେ ଶିବଙ୍କର ସିଏ ହଉଛି ବଡ ଭକ୍ତ। ଯେତେବେଳେ, ସିଏ ଶିବଧନୁକୁ ଉଠାଉଥିଲା। ଯେତେବେଳେ ସିଏ କହୁଥାଏ। ଯେ ଶିବଧନୁ ଉଠିଲା ବେଳେ ମହାଦେବ କହିଲା ବେଳକୁ, ଶିବ କଣ କରୁଥିଲେ? ନା ତାଙ୍କର ଯୋଉ ଟିପ, ବୁଢା ଆଙ୍ଗୁଠିର ଟିପକୁ ମାଟିରେ ସ୍ପର୍ଶ କରି ରଖୁଥିଲେ। ଯେତେବେଳେ ସେ ମହାଦେବ କହିଦେଲା। ସେ ଶିବ ବୁଢ଼ା ଆଙ୍ଗୁଟିକୁ ଉପରକୁ, ଉଠେଇ ଦଉଥିଲେ, ମାନେ ଭୂମିରୁ ସ୍ପର୍ଶ ଛାଡି ଦଉଥିଲେ। ଯାହାଫଳରେ କଣ? ନା ଆଁ ଶିବ ସେ ଧନୁ ଧୀରେ ଉଠଉଥିଲା, ଧୀରେ ଧୀରେ ଉଠେଇ ଦଉଥିଲା। କିନ୍ତୁ ଯେତେବେଳେ ସେ ଧନୁ ଉଠିବା ସମୟରେ ସେ କହିଲା ଏଠି ଯେତିକ ରାଜା ଅଛନ୍ତି ଯେତିକ ମ ସମସ୍ତେ ଅଛନ୍ତି ମୋ ଛଡ଼ା ଧନୁକୁ କେହି ଉଠାଇ ପାରିବେ ନାହିଁ ଏଇ ଗର୍ବ କଲା ଯାହାଫଳରେ ସିଏ କଣ କ ନା ଶିବ ପୁଣି ତାଙ୍କ ବୁଢ଼ା ଆଙ୍ଗୁଠିକୁ ମାଟିରେ ସ୍ପର୍ଶ କଲେ ଯାହା ଫଳରେ ସେ ଶିବ ଧନୁ ଉଠେଇ ପାରିଲେ ନାଇଁ ସେଇ ସମୟରେ ଯେତିକି ରାଜ୍ୟରେ ରାଜା ମାନେ ଥିଲେ ସିଏ କହିଲେ ରାବଣ ଭଳିଆ ଅତି ଜ୍ଞାନୀ ପଣ୍ଡିତ ମହାଦେବଙ୍କର ଏଡ଼େ ବଡ଼ ଭକ୍ତ ସିଏ ଶିବଧନୁ ଉଠେଇ ପାରିଲେନି, ତାହେଲେ ଏ ଶିବଧନୁରେ ଅଛି କଣ ଯିଏ ଶିବଧନୁ ଆମେ ଉଠେଇବୁ ତାହେଲେ ଏଇଟା ଆମ ସାଙ୍ଗେ ଜନକ ରାଜା ଛଳ କରୁଛନ୍ତି। ବାମ ସେଇ ଚି ଉଠ ଉଠେଇ ପାରିବେନି ବୋଲି ସିଏ ତାଙ୍କର ଏହିଭଳି ଗୋଟେ କଷ୍ଟଦାୟକ କଷ୍ଟଦାୟକ ରଖିଛନ୍ତି କଣ ସର୍ତ୍ତ ରଖିଛନ୍ତି ଯେନ୍ତି ଝିଅକୁ ବିବାହ କରିବ। କିନ୍ତୁ ସେଇ ସମୟରେ ସେ ଜନକ ରାଜା କହିଲେ କି ଏ ଉପ ଏଇ ସଭାରେ ଏମିତି କି ମର୍ଯଦା ପୁରୁଷ କି କୌଣସି ସତ୍ୟବାଦୀ କେହି ନାହାନ୍ତି ଯିଏ କି ଧନୁ ଉଠେଇ ପାରିବ ମୋ ଝିଅକୁ ଏ ଏ କର୍ମ ୟଏ ର ମୁକ୍ତ କରିବ ସେଇ ସମୟରେ ବିଶ୍ଵାମିତ୍ର ତାଙ୍କ ଦୁଇ ଉଁ ଶିଷ୍ୟ ହ୍ୟାଲୋ। ବିଶ୍ଵାମିତ୍ର ହ୍ୟାଲୋ।
ହଁ।
ବିଶ୍ଵାମିତ୍ର ତାଙ୍କ ଦୁଇଟି ଶିଷ୍ୟଙ୍କୁ ଶିଷ୍ୟଙ୍କ ଭିତରେ ଜ୍ୟେଷ୍ଠ ଶିଷ୍ୟ ଯେ ରାମଙ୍କୁ କହିଲେ କି ଯାଅ ତମେ ଶିବଧନୁ ଉଠାଅ। ରାମ ଯେତେବେଳେ ଶିବଧନୁ ଉଠେଇଚନ୍ତି ଉଠାଇକି ଗୁଣ ବାନ୍ଧିଥିବା ସମୟରେ ସେ ଶିବ ଧନୁ ଟା କଣ ହେଲା ନା ଭାଙ୍ଗିଗଲା ଶିବ ଧନୁ ଭାଙ୍ଗିବା ଫଳରେ ପରର୍ଶୁରାମ ବି ଶିବଙ୍କର ବଡ଼ ଉପାସକ ରାବଣ ଯେମିତି ଏ ଶିବଙ୍କର ଉପାସନା କରେ ସେମିତି ପରର୍ଶୁରାମ ବି ରାମଙ୍କର ଶିବଙ୍କର ଉପାସନା କରେ ବୁଝିପାରିଲେ।
ହଁ।
ସେଇ ସମୟରେ ରାମ ସେ ପର୍ଶୁରାମ ସେ ସଭାକୁ ଆସି କହିଲେ କି କିଏ ସେ ଦୁଷ୍ଟ ଯିଏକି ମୋ ମହା ମୋ ପ୍ରଭୁଙ୍କର ଧନୁକୁ ଭଙ୍ଗ କରିଛି ସେଇ ସମୟରେ ରାମ କଣ କଲେ ନା ଲେ ସରି ଭୁଲ କହିଲି ଲକ୍ଷ୍ମଣ ସେଇ ସମୟରେ କହିଲେ କି ଯେ ମୋ ବଡ଼ ଭାଇ ରାମ ଏ ଧନୁକୁ ଉଠାଇ ଭାଙ୍ଗିଛନ୍ତି। ସିଏ ସେତେବେଳେ କହିଲେ ଏ ଛୋଟ ବାଳକ ଏଡେ ବଡ ଧନୁ ଭାଙ୍ଗି ପୁଣି ମୋ ଉପରେ ମାନେ ଦଉଚି ମୁଁ ପତ୍ର ପଡୁଚି ସେଇ ସମୟରେ ଦାନ ପର୍ଶୁରାମ କଣ କଲେ ନା ତାଙ୍କୁ ଯୋଉ ବ୍ରହ୍ମା ଯୋଉ ଧନୁ ଦେଇଥିଲେ ଧନ ଧନୁ ତାଙ୍କୁ ପ୍ରଦାନ କରିଥିଲେ ସିଏ କହିଲେ ତୁ ଯଦି ଏଡେ ବଡ଼ ଅ ପଣ୍ଡି ତ ଏଡ଼େ ବଡ ମର୍ଯ୍ୟାଦା ପୁରୁଷ ଏତେ ବାଦୀ ସତ୍ୟବାଦୀ ତାହେଲେ ଏଇ ବ୍ରହ୍ମାଙ୍କ ଧନୁକୁ ତୁ ତାଦେହରେ ଗୁଣ ବାନ୍ଧି ଦେଖା। ହ୍ୟାଲୋ।
ହଁ।
ଗୁଣ ବାନ୍ଧି ଦେଖା ସିଏ କଣ କଲେ ନା ସେଇ ସମୟରେ ସେ ଧନୁକୁ ମଧ୍ୟ ସେ ସନୁରେ ପ୍ରଥମେ କହିଲେ କି ସେ ସନ ଧନୁରେ ଗୋଟେ ସର ରୂପ ରୂପଣ କରିବ ମାନେ ସରକୁ ସଂଯୋଗ କରିବ ଧନୁରେ। ଯାହାଫଳରେ ସେ କଣ କଲେ ନା ସେଗେ ଆଗେ ପ୍ରଥମେ ଗୁଣ ବାନ୍ଧିଲେ। ତାପରେ ସର ଗୋଂ ସଂଯୋଗ କଲେ। ସେଇ ସମୟରେ ପରର୍ଶୁରାମ ବୁଝିଗଲେ ଯେ ଇଏ ହଉଛନ୍ତି ଭଗବାନଙ୍କର ଅବତାର ବିଷ୍ଣୁ ବିଷ୍ଣୁ ଅବତାର ସେହି ସମୟରେ ସିଏ କଣ କଲେ ନା ସିଏ କହିଲେ କି? ଯଦି ସେଇଠୁ ଗୋଟେ କଥା ମାନେ ଶାସ୍ତ୍ର ପୁରାଣ ଅଛି ଯିଏ କଥାରେ ଅଛି ପାଟିରୁ ବାହାରି ଯାଇଥିବା କଥା ହାତରୁ ଖସି ଯାଇଥିବା ତୀର କେବେ ଫେରେନି। କି ସଂଯୋଗ ହେଇଥିବା ତୀର ଧନୁରେ ସେଇଟା କେବେ ଫେରେନି।